ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ ନମସ୍କାର।
ନମସ୍କାର ଆଜ୍ଞା।
କେମିତି ଅଛନ୍ତି?
ଭଲ ଅଛ ଆଜ୍ଞା। ଆଉ କଣ ଖାଇଲେଣି ଏବେ ଟି ପାର୍କରେ ପାର୍କଟେ ବସିଛୁ ଆଉ।
ଆଚ୍ଛା।
ଜୁଗୁସାଲି କଟକ ପାର୍କରେ ବସିବି ଏବେ।
ଆଚ୍ଛା ଆଛ ଆଉ ସେପଟେ ପାଗ କେମିତି ଅଛି?
ଆଗ ଏବେ ତ ନା ବର୍ଷା ଟିକେ ହଉଥିଲା ଏବେ ଟିକେ ଛାଡିଛି। ନାଁ ନାଁ ଆପଣଙ୍କ ଆଡେ ବର୍ଷା ହେଇଥିଲା?
ହଁ ଆମର ତ ସକାଳୁ ବର୍ଷା ହୋଉଛି।
ସକାଳୁ ବର୍ଷା ହଉଥିଲା କୋଉ ଯାଗ କି?
ଆମର ଏଇଟା କଟନ
ହୋଟେଲ ମଟ ହଉ କଣ ଖାଇଲିଣି କେବେୁ
ଆଉ ଆପଣ ହଁ ଲଞ୍ଚ କରିବୁ
କରିନାହାନ୍ତି ତ
ନାଇଁ
ହଁ
ଆଉ ଆପଣଙ୍କ ଘର ଟା କୋଉଠି
ଆମର କଟକ କଟକରେ ତ ପଡୁଛି ଆମ ଘର କବର ଘର େସନ୍ ନଲା ଆଉ
ଆଚଛା ଆଉ ଏବେ ତ କଣ ଜଗନ୍ନାଥଙ୍କ ସୁନା ବିଷୟ ଗଲା
ହୁଁ ଜଗନ୍ନାଥଙ୍କୁ ଶଣ ବେଶ ବଲେ
ହେ
ନା ସୁୁନା ବସ ନୁହଁ ଆମର ଅସ୍ଥା ନ ପୂର୍ଣ୍ଣିମା
ସାର ସରି ଶାନ ପୂର୍ଣ୍ଣିମା
ସ୍ଥାନ ପୂର୍ଣ୍ଣିମା ଗଲା ସ୍ଥାନ ପୂର୍ଣ୍ଣିମାରେ ବି ଆଜିଠୁ କାଲି ଆସଥିଲି ଧବଳେଶ୍ୱଵର ମନ୍ଦିର ଦର
ଆଉ ଏତେର ରଥଯାତ୍ରାକୁ ଯିବେ ନା ହୁଁ
ହଁ ରଥଟାକୁ ନିହାସି ଯିବା ନା ରଥଟା ଯିବା ରହିକି ସୁନ୍ଦର ବଷ ଦେଖିକି ଆସିବା
ହୁଁ
ବାଲଜା ତ ତ ମାର୍କେଟ ଗାନ୍ଛୁଛିମ ହଁ ଏବେ ପଢାପଢି ହ ଚାଲିଛି ଆଉ
ଆଚଛା କଣ ପଢୁଛନ୍ତି
ହ ଏମିତି ଆମର କମ୍ପିଟେଟିଭ୍ ଲାଇନ୍ ଫରେଷ୍ଟ ଗାର୍ଡ଼ ଆରୟମନ୍ ପୋଲିସ ପଲିସି ଏମି ପକା
ତ ଓଡିଶା ଗଣମେଣ୍ଟ ଦଉଛନ୍ତି
ହଁ ହଁ ହଁ
ଆଉ ଘରେ କିଏ କିଏ ଅଛନ୍ତି
ଆରେ ବାପା ଦା ମା ଫାମିଲ ଜଇଣ୍ଟ ଫ୍ୟାମିିଲ ନ
ଆଚ୍ଛା
ସମସ୍ତଛନ୍ତି ଆଉ ଆପଣଙ୍କର ଘରେ କେହିକ ଅଛନ୍ତି
ଆମ ଘରେ ବାପା ମା ଭଉଣୀ ପି ସି ଆମର ଜ ଆଜ୍ଞ
ଆଚଛା ଆଚଛା
ଏବେ ବୋଧେ ବାହାରେ କୋଉ ଟ୍ରାଫିକ ରେ ଅଛନ୍ତି
ନାଇଁ ସେ ପାଖେ ନା ଜୁଡି ପାଖେଟା ଆମର ହ ମନ ରୋଡ଼ଟା ଆାର ପାଖରେ ସେଥିପାଇଁ ଗାଡି ଯିବା ଆସିବା କରଛି ଆଉ
ଆଚଛା
ଅଧିକା ତ ମ ବଜ ଘର ଫୁଟୁଛନ୍ତି ଆଉ ଯାଇ ହେ ମୁତି ଟିକ ଭଲ ଲାଗେ ଗେମଙ୍ଗ ପାଇଁ ପ୍ରାୟତ ଟିକେ ଆମର ବୋଲି ପ୍ର ନୁହେଁ ଅଛି ଯୋଉ ଗେମଙ୍ଗ ଆମର ଟା ଅଛି ଗୋଟେ ଗୋଟେ ଖେଳିବୁ କେତେବେଳେ ରୁମ ରେ ଦି ଜଣ ଆମେ ଯ ଭାଇ ସେ ରୁମ୍ରେ ଛାତ ଉପରେ କେତେବେଳେ ବ୍ୟାଡ଼ମିଣ୍ଟନ ତ କେତେବେଳେ କ୍ରିକେଟ୍ସ ସିଜିନ୍ ରେ କ୍ରିକେଟ ଏବେ ତ ଆମେ ଗାଁକୁ ଗଲେ ସିଜିନ୍ ବାଇ ସିଜିନ ଏଇନେ ବର୍ଷା ସିଜିନ୍ ରେ ଆଉ ଖେଲିହବନି ନେକ୍ସଟ୍ ସେ ନେକ୍ସଟ ମୋନଥ ରେ ଖେଳିଥିଲୁ କ୍ରିକେଟ ଆଉ।
ଆପଣ କଣ ଖେଳନ୍ତି କି?
ମୁଁ ଆମର ତ ଏପଟେ ବର୍ଷା ହଉଛି କିନ୍ତୁ ବର୍ଷା ନଥିଲା ସମୟରେ ଆମର ଏପଟେ ଫୁଟବଲ ଖେଳ ହୁଏ ଭଲିବଲ ଖେଳ ହୁଏ କ୍ରିକେଟ ବି ଖେଳ ହୁଏ। ଏବେ ତ ଯେହେତୁ ବର୍ଷା ସିିଜନ ଆରମ୍ଭ ହେଲାଣି ଖରା ଯେତେବେଳେ ହଉଥିଲା ସେ ଟାଇମ ରେ କ୍ରିକେଟ ଖେଳ ହେଉଚି ବେଶୀ
ବାଲିଯାତ୍ରା ପଡ଼ିଆ ରେ ବୋଧେ?
ନା ନା ଆମର ପଜାନ ଅଛି
ହଁ ହଁ ନଦୀରେ ଗାଧଇଛନ୍ତି ନା ନାଇଁ?
ହଁ ସେଇଟା ଛୋଟ ବେଳୁ ଗାଧେଇଚୁ।
ନା ଏବେ ବି ଆମର ସିଜିନ୍। କାର୍ତ୍ତିକେଶ୍ୱଵର ମାସରେ ହୁଏ ନା କାର୍ତ୍ତିକ ମାସରେ।
ହଁ ଏବେ ତ ସେ ଟିକେ ସମୟ ହଉନି ଛୋଟବେଳେ ହଉଥିଲା ।
ସେ ଭାଇ କଣ ଫଙ୍କ୍ସନ ହବ।
ଆଉ କଣ କୁହନ୍ତୁ? କିପରି ଚାଲିଛି ଦିନ?
ଦିନ ତ ଚାଲିଛି ସେମିତି ଭଲ କାହିଁ କୁଆଡେ ଭଗବାନ ଡୋରି ଲଗଉନାହାନ୍ତି। ଏଇଥର ଭାବିଥିଲୁ ପୁରୀ ଯିବାକୁ ଯେ ଭଗବାନ ଡୋରି ଲଗେଇ ପଇଲେନି ଆଉ
ବର୍ଷା ଟିକେ ହେଇଗଲା।
ବର୍ଷାଦ ଏବେ ହେଲା ଟିକେ ଫିମ୍ପି ଆମ ଆଡ଼େ ବି ଆଉ
ନା ଯାଆନ୍ତୁ ଯାଆନ୍ତୁ ଜଗା ଦର୍ଶନ କରି ଆସନ୍ତୁ। ମୁଁ ବି ଯାଇଥିଲି। ଯାଇଥିଲି ଫେବୃଆାରୀ ହଁ ଫେବୃଆାରୀ ପଟୁ ଯାଇଥିଲି ମୁଁ
ହଁ- ହଁ -ହଁ ହଁ -ହଁ। ନାାଇ ମୁଁ ଯାଇଥିଲି କେବେ
ହଁ କେବେ ଯାଇଥିଲେ?
ମୁଁ ଯାଇଥିଲି ଆମର ବଡ ଦିନ ପଚିଶି ତାରିଖ ଜାନୁଆରୀ ଯୋଉ ସେପ୍ଟେମ୍ବର ଡିସେମ୍ବର ର ବଡ ଦିନ ଯାଇଥିଲେ ଆଉ ବଡ ଦିନ ଯାଇଥିଲେ ଆଉ ତୁଳସୀ ପୂଜା ନ ଯିବସ
ନୂଆବର୍ଷ ପରବର୍ଷ ଫେବୃୟାରୀ ମାସ
ହଁ ନାଇଁ ନୂଆ ବର୍ଷ ହେଇନଥିଲେ ଯାଇଥିଲୁ ଆମେ ନା ଭଗବାନ ଡୋରି ଲଗେଇବେ ଏଥର ଯିବା ଆମର ରଥଯାତ୍ରାକୁ।
ତାମାନେ ନୂଆ ବର୍ଷକୁ ଯାଇନାହାନ୍ତି ଆପଣ
ନୂଆ ବର୍ଷରୁ
ହୁଁ।
ହାଲୋ।
ନୂଆବର୍ଷରୁ ତାହେଲେ ଯାଇନାହାନ୍ତି ଆପଣ?
ଯାଇନୁ ଭଗବାନଙ୍କୋ ଡୋରି ଜଗାଙ୍କ ଡୋରି ଲାଗିଲେ ରଥ ରଥଯାତ୍ରା କୁ ଯିବା ଆଉ
ଆଉ ଆଗକୁ କଣ ଇଚ୍ଛା ଅଛି କିଛି ଗୋଟେ ଭଲ ଚାକିରୀ କରିବା ପାଇଁ? କି କଣ ଗୋଟେ ସ୍ୱପ୍ନ ଥିବ ଆପଣଙ୍କର?
ସ୍ଵପ୍ନ ତ ଅଛି ପୋଲିସ ରେ।
ଆଛା ପୋଲିସ ମାନେ କଣ? କନଷ୍ଟେବଲ ଏସ୍ ଆଇ
ହଁ ନାଇଁ ଏସ ଆଇ ହେମତି ନାଇଁ ଆମର ଯୋଉ ଆମର ବାହରିନୀ ଆଇ ଆର୍ ବି ଓସ୍ ଓଏସ ଡିଷ୍ଟିକ କନେଷ୍ଟବଳ ଏସ ଆଇ ତ ପକ
ଆଛା ଆଚ୍ଛା ଆଛା ଆଛା। ଗୋଟେ କଣ କହିଲେ ଯୋଉ ଓ ଏସ ପି।
ହୁଁ ହୁଁ।
ଆଉ ଇଡିଆନ୍ ରିସର୍ଭ ବାଟେଲିଆନ୍ ତ?
ହଁ ହଁ ରିଝର୍ବ ବାଟାଲିୟନ।
ମୁ ଜାଣିଛି ମୁଁ ଜାଣିଛି ମୁଁ ଦେଇଥିଲି ମୁଁ ଦେଇଥିଲି ସେ ଏଗଜାମ୍ ଦେଇଥିଲି।
ଯୋଉ ଗଲା ଯେ ଏବେ ମ ଦୁଇ ହଜାର ପଚିଶ ରେ ତ?
ହଁ ପଚିଶରେ
ତାପରେ ଏବେ ବି ବାହାରିବା ଆମର ହଁ ହଁ ହଁ ହଁ ଏବେ ଆମର ଏଇ ବାହାରି ଯିବ ଓଡିଶା ପୋଲିସ ତାପରେ
ହଁ ଏସ୍ ଆଇ ବାହାରିବ ଏସ୍ ଆଇ ବାହାରିବ ଏସ ଆଇରେ ନଅ ଶହ କେତେ
ହଁ ନଅଶହ କେତେ ଅଛି ଟୋଟାଲ ଆମର ବାହାରିଵ ବୋଧେ ସାତ ହଜାର ପୋଷ୍ଟ ଆଉ। ଏସ ଆଇ କି ମିଶେଇକି ଆଉ।
ଏଟା ଦେବେ ତ ଆପଣ?
ହଁ ଦବ ଦବାନା ଦବାନା ନିହାତି ନଦବା ନଦେଲେ ହବନି ଏଟା।
ନିଶ୍ଚୟ ନିଶ୍ଚୟ ଦିଅନ୍ତୁ। ଠାକୁରଙ୍କୁ ମୁଁ ଡାକୁଛି ଆପଣଙ୍କର ହେଇଯାଉ। ଭଗବାନ ଜଗନ୍ନାଥ ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କର।
ହବ ଯେମିତି ଟିକେ ପ୍ରୟାସ କରିବା ଯୋରର୍ଯାର ପ୍ରିପାରେଶନ ହେଇକି ଲଗେଇବା ନା
ନିଶ୍ଚୟ ନିଶ୍ଚୟ। ମୋର ବି ଚାଲିଛି।
ଚାଲୁ ଭଲ ନା ଚାଲକି କୁଆଡେ ଗୋଟେ ଭାଇ ଲାଗିଗଲେ ମେନ ସଇଲା ଚି ତ ତାପରେ ଚାକିରି କରିକି ଆଉ ଥରେ ବି ବଢି ପାରିବାକୁ ଚିନ୍ତା ଅଛି।
ନିଶ୍ଚୟ ଯେ ମୋଠୁ ମୁଁ ଯେହେତୁ ମୋର ମୋର ଚି ବିଏସୀ ଲାଇନ୍ ନୁହଁ ମୋର ହୋଉଛି ପିସିଏ ଲାଇନ୍ ଆଇ ଟି ତାପରେ ଏମ୍ ସି ଏ। ଟେକ୍ନିକାଲ ନା ନା ଯୋଉ କମ୍ପ୍ୟୁଟର ସାଇନ୍ସ ତଥାପି ମୁ ଯେ ଏଇ କମ୍ପିଟେଟିଭ ବାର ରେ ମୁ ରଖିଲି ଇଏ ମୁ ଏସ ଏସ ସି ହ ଏସ ଏସ ସି ସି ଦେଇଚି ଯୋଉ ଓସ୍ ପି ଆଇ ଆର୍ ବି ସେଟା ଦେଇଥିଲି। ତାପରେ ଆପଣ ନା ନା ସି ଜି ଏଲ ନୁହଁ ସି ଏଚ ଏ
ଆଜ୍ଞା ଆଜ୍ଞା ଆଜ୍ଞା।
ତାପରେ ଯୋଉ ମଝୀରେ ବାହାରି ଥିଲା ଆମର ଏ ଟି ଏସ ଏମ୍ ଟି ଏସ ଦେଇଥିଲି। ଏମ୍ ଟି ଏସ ଦେଇଥିଲି ତାପରେ ଟ୍ରେଡ୍ସ ମ୍ୟାନ ବାହାରିଥିଲା ଟ୍ରେଡ୍ସ ମ୍ୟାନ ଜେମ୍ ଅ ରିଟିନ ଗୋ ହଁ ହଁ ହଁ। ହଁ ଟ୍ରେଡ୍ସ ମ୍ୟାନ୍ ଯୋଉ ବାହାରିଥିଲା ସି ଏସ ଓପ ର
ଏବେ ତ ଆମର ବାହାରିଛି ଗୋଟେ ଗଲା ଏବେ ଆପ୍ଲାଏ ହେଇଥିଲା ଶି ଆର୍ ସୀ ଆଇ ଏସ ସାର୍ ପି ଏପ ଆପ୍ଲାଏ କରିଛନ୍ତି କି?
ନା କମ୍ପିଟେଟିଭ ମାନେ ପୋ ପୋରଶେଷ ଲାଇନ୍ ଗୁଡାକ ଅପ୍ଲାଏ କରିନି ତଥାପି ଏସ ଆଇ ଟା ଯୋଉ ବାହାରିବ ଏସ ଆଇ ଟା ଦେବି।
ହଁ ଏସ ଆଇ ତ ଏଟା ଆପ୍ଲାଏ ବୋଧେ ହେଇଛି ଚି ଆଗରୁ ନା କଣ ନା ହେଇନେଇଁ? ନା ତ ଆଗରୁ ଆପ୍ଲାଏ ହେଇଥିଲା ନା ତାପରେ ଯୋଉ ଆମର ଯେତେବେଳେ ଇଲେକେ ହେଇନଥିଲା ବୋଧେ ଲାଗୁଚିତ ଆପ୍ଲା ହବନି ହଁ ହଁ ହଁ ସେଇ ସେଇ ସେଇଟା
ସେ ଆଉଥରେ ଆଉଥରେ ଆପ୍ଲାଏ ହବନ ସେ କର୍ପୂଲାର ଦେଖି ହଁ ନଅଶହ କେତେ ପୋଷ୍ଟ ନହେଲେ କଣ ପାଇଁ ବାହାରିଲା? ଯୋଉମାନେ ଆପ୍ଲାଏ କରି ଥିଲେ ଯୋଉମାନେ ଆପ୍ଲାଏ କରିଥିଲେ ମେବି ତାଙ୍କ ପାଇଁ ନ ହେଇପାରି ଜଉମାନେ ନୂଆ ଆପ୍ଲାଏ କରୁଛନ୍ତି
ହଁ ସେବେ ସବୁ କରିପାରିବେ ଆଉ। ଆଉ ଥରେ ଆପ୍ଲାଏ କରିପାରିବେ ଆଉ।
ହଁ ସେମିତି କିଛି ହେଇପାରେ।
ନା ଭଗବାନ ବି କରନ୍ତୁ ଆଉଥରେ ଆପ୍ଲାଏ କଲେ ଯୋଉ ଛୁଆ ଦୟ କରି ଯୋଉ ଛୁଆରେ ଏଜ୍ ହେଇନଥିବ ସିଏ ଫିଣି ପ୍ଲାଏ କରିପାରିବ ତାର ଏତିକି ଏଜ୍ ହେଇଥିଲା ସିନା ସେ ଆପ୍ଲାଏ କରିବ। ତାପରେ ତାପରେ ଆଉ ଯଦି ସିଏ ଆଉ ଜଣେ ଭାବିବେ ଯେ ଗର୍ମେଣ୍ଟ କହିବ ଯିଏ ଆପ୍ଲାଏ କରିଛିି ସିଏ ଆଉଥରେ ଆପ୍ଲାଏ କରିବ। ତାପରେ ବି ଆଉ ଜଣେଙ୍କର ଏଜ୍ ଯାଇଥିବାର ସେ କହିବ ମୋ ଏଜ୍ ତ ଯାଇଥିବ ରି ମୁଁ ଆଉ କଣ ଆପ୍ଲାଏ କରିବି? ସିନା ସେଇ ଫର୍ମ ଟା ଥିଲେ ମୁଁ ଏଗ୍ଜାମ୍ ଟା ଦେଇଥାନ୍ତି।
ଠିକ
ସବୁଆଡେ ଭାବିକି ଗମେଣ୍ଟ କରିବା କଥା ନା ଆଉ ଖାଲି ଆପ୍ଲାଏ କରିଦବ ମନ ଇଛାରେ ଏଜ ପାଇଁ ଯାଉଛି ନା ଆଉ
ହୁଁ। ହଉ ଭାଇ।
ହଉ। ପାଞ୍ଚ ମିନିଟ୍ ଯାଇଚି ନା କଣ ଖାତିରେ